ହଁ ଭାଇ ନମସ୍କାର।
ଓ ହୋ ଭାଇ ନମସ୍କାର। ଆଉ ଭାଇ କଣ? ଉୁ୍ଁ ଉୁଁ ଭଲ ଚାଲିଛି। ଆପଣଙ୍କ ଦେହ ପା ଭଲ ଅଛି?
ନାଇଁ ଭାଇ ଦେହ ପା ଟିକେ ଏମିତି ଖରାପ ବିନ୍ଧା ବିନ୍ଧି ହଉଛି ଦେହ ଆଉ।
ଓହୋ ବିନ୍ଧା ବିନ୍ଧି ହଉଛି ଆଉ ତେ ଖାଇଲେନି ଇଏ ଆମର ଔଷଧ କିଛି ଏ ଖାଇଲେନି।
ଉଁ ହୁଁ ଯେତେ ଔଷଧ ଖାଏ। ଆଜ୍ଞା କ ଯେତେ ଔଷଧ ଖାଇଲେ କମୁନି ଆଉ।
ହଉ ଟା କାମ କରନି ଔଷଧ ଡା ଡା-ଡାକ୍ତର ସହିତ ପରାମର୍ଶ କରିଛନ୍ତି?
ହୁଁ ଡାକ୍ତର ଦେଖିକି ଆଇଥିଲି ପା।
ଓହୋ ଦେଖେଇଥିଲେ କଣ କହିଲେ ସେ?
ହଁ ସଏ ସିଏ ତ ଖାଲି କହୁଛନ୍ତି ମେଡିସିନ ଖାଇଲେ କମିବ ଆଉ ଔଷଧ ଖାଇଲେ କମିବ ଆଉ କିନ୍ତୁ ଔଷଧ ଖାଇଲେ କମୁନି।
ଓହୋ ଔଷଧ ଖାଇଲେ କମୁନି ନା।
ନା ନା।
ଅ ହ ଗୋଟେ କାମ କରନ୍ତୁ। ଆପଣ ଉଁ ଆଉ କୋଉ ମାନେ ଡେଳ ହାତ ଜୋରରେ ବି ବିନ୍ଧା ହଉଛି?
ହୁଁ ସେ ବିନ୍ଧା ବିନ୍ଧି ହଉଛି ଆଉ।
ଓହୋ ଆଉ ପାଣି ଫାଣି ହୁଅନ୍ତୁନି ହେଲା। ଆଉ ଉଁ। ଡକ୍ଟର ଯାହା କହିଛନ୍ତି ସେଇ ମେଡ଼ିସିନ ଖାଆନ୍ତୁ ଧୀରେ ଧୀରେ କମିବ ଆଉ ବ୍ୟସ୍ତ କାଇଁ ହଉଚ ବିଚଳିତ କାଇଁ ହଉଛନ୍ତି?
ହୁଁ।
ବୁଝିପାଇଲେ ଆଉ ଏବେ କଣ ଖାଇ ପିଇ ସାଇଲେଣି?
ହୁଁ ଖାଇ ପି ସାଇଲେଣି।
ହଉ ଆଉ ମେଡିସିନ ଖା ଯୋଉ ଔଷଧ ଖାଇଛନ୍ତି?
ହୁଁ ଔଷଧ ଖାଇବି।
ଖାଇନ ଆଉ ଖାଉନା ମନ କରି ଖାଉନ ଠିକ ଠିକ୍ ସମୟରେ ଆଉ ଦେହ କେମିତି ଭଲ ହବ।
ହୁଁ।
ଆପଣ କହୁଛନ୍ତି ଏଇଥିରେ ଡାକ୍ତର ଠାରୁ ମେ ଔଷଧ ଆଣୁଛୁ ଖାଉଛୁ ଦେହ ଭଲ ନାହିଁ। ତମେ ଆଉ ସଠିକ୍ ଟାଇମ ରେ ଆଗେ ହା।
ଔଷଧ ଖାଇଥିଲି ଔଷଧ ସକାଳେ ଗୋଟେ ଅଛି ରାତିରେ ଗୋଟେ ଅଛି। ବୁଝିଲେ?
ହଁ।
ଖରାବେଳେ ଔଷଧ ନାହିଁ।
ଖରାବେଳେ ଔଷଧ ନାହିଁ ହଉ ଆଉ। ଆଉ କଣ ମାନେ ଖିଆ ପିଆ ଖାଇଥିଲେ କଣ ଘରେ ସବୁ?
ଏ ପଖାଳ ଖାଇଥିଲି ଆଉ।
ଆ ତମେ ଭୁଲ କରୁଛ ତମେ ପଖାଳ ଖାଅ ନାଇଁ ଏବେ ଗୋଟେ କିଛି ଟା ଫଳମୂଳ କିଛି ଆଣି ବଜାରରୁ କିଛି କିଣିକି ଖାଅ।
କଣ ଖାଇବି ଫଳମୂଳ କଉନାହାନ୍ତି?
କଣ ଖାଇବେ? ଆପଣଙ୍କର ଗୋଡ଼ ସମସ୍ୟା ହେଉଛି ମାନେ ଭିଟା ଭିଟାମିିନର ଅଭାବ ଅଛି। ଠିକି ନା ଭୁଲୁ ଡକ୍ଟର ଏୟା କହିଲେ ନା? ଭିଟାମିନ ର ଅଭାବ ଘୋର ଅଛି।
ହୁଁ ଭିଟାମିନ୍ ସଟ ଅଛି କହିଲେ।
କଣ କଣ ଖାଇବାକୁ କହିଲ ଡକ୍ଟର?
ଉୁଁ ଖାଇଲେ କହିଲେ ଶାଗ ଫାଗ ଖାଅ। ଆଉ ଅମୃତଭଣ୍ଡା ଖାଅ ଆଉ ଯୋଉ ଇଏ ଖାଅ କଣ କହିଲ ଆମର କମଳା ଖାଅ।
ଓହୋ।
ଆଉ ଅମ୍ବୃତଭଣ୍ଡା ସିଝେଇ ସିଝେଇ ଖାଅ।
ଆଉ ପନି ପନିପରିବା ୟା କହିଲେ ଅମୃତଭଣ୍ଡା ହାରିକା ବୋଧେ ଆଉ
ହୁଁ ପନିପରିବା ହେରା ଗାଜର, ବିଟ, ମୂଳା, ଏଇଗୁରା ସବୁ ଖାଇବାକୁ କହିଲେ।
ଓହୋ ଆଉ ଭଲ କଥା ତମେ ଖାଅ କିଛି କିଣି କୁହନ୍ତୁ କିଏ ନେଇ ଆସିବେ। ଆପଣଙ୍କ କି ଆଖପାଖ ଲୋକ କି ଘର ଲୋକ। ଖାଇଲ ସତେଜ ରହିବ ଦେହ। ଖାଲି ଔଷଧ ଖାଇଲେ କଣ ହେବ? ତା ସହିତ କିଛିଟା ଅଲଗା ଜିନିଷ ଖାଇଲେ ଭଲ ଯେନ୍‌ତି ଭିଟାମିନ ଜାତୀୟ ଖାଦ୍ୟ ବୁଝିପାରିଲ ତ? ଆଜ୍ଞା ଆଜ୍ଞା। ଓ ହଉ ଆଉ ଆପଣ କଣ ମାନେ ଦେହ ହାତ କଣ ବିନ୍ଧୁଛି କୋଉଟା?
ଏ ଗୋଡ ଆଣ୍ଠୁ ଦିଟା ବିନ୍ଧୁଛି ଆଉ ଅଣ୍ଟା ଟିକେ ବିନ୍ଧୁଛି। ହାତ ହାତ ଯୋଉ ଖୁଆ ପାଖଟା ସେଇଟା ବିନ୍ଧୁଛି।
ଓହୋ ଅଧିକ ମାତ୍ରାରେ ଭିଟାମିନି ସଟ।
ହୁଁ ମୁଣ୍ଡ ବି ହଁ ମୁଣ୍ଡ ବି ବିନ୍ଧୁଛି।
ଆପଣ ଅତ୍ୟଧିକ ପାଣି ଫାଣି ହୋଉଚନ୍ତି କି?
ହଁ ସେ ପାଣିଫାଣି ଏଇ ନେ କେ ବର୍ଷା ଟାଇମ ଆସିଲା ଆଉ ଯୁଆଡେ ଯିବୁ ଗୁଡା ଓଦା ହେଇକି ଯାଉଚୁ ନା ଆଉ।
ଓହୋ ତାହେଲେ ଏମିତି କି? ଆଉ ଗୋଟେ କାମ କରନ୍ତୁ? ଡାକ୍ତର ପରାମର୍ଶ ଟାଇମରେ ଟାଇମରେ ଔଷଧ ଖାଆନ୍ତୁ ଆଉ ବଜାରରୁ କୁହନ୍ତୁ କିଏ ଆଣିକି ଆପଣଙ୍କୁ ଦେବେ ଫଳମୂଳ କିଛି ସେଉ ଆ ଆଉ କଦଳୀ ଗୁରା ଗୁଡା ଖାଆନ୍ତୁ ବୁଝିପାରିଲେ ସେ ପେଟ ଫେଟ ସଫା ହବ, ପେଟ ଠିକ ପିଲାମାନେ ସବୁ ଜିନିଷ ଠିକ୍ ରଖିବ, ବୁଝିପାରିଲେ ବନ୍ଧୁ।
ଆଜ୍ଞା ଆଜ୍ଞା।
ଆଉ ଖାଉଛନ୍ତି ନା ଖାଉନା ଟିକେ ଏମିତି ଖାଲି ପଖାଳ ପଖାଳ ଲଗ ଜମା ଖାଆନ୍ତୁ ନାହିଁ, କାରଣ ପାଗ ହିଁ ଠିକ୍ ଖରାପ ଅଛି, ପୁଣି ଯଦି ଯଦି ଆପଣଙ୍କୁ ଏ ଡାଇରିଆ ଫାଇରିଆ ଜାତୀୟ ରୋଗ ହବ ପୁଣି ଉଁ ଦେହ ଟା ବୋହୁତ ମାନେ ଦୁର୍ବଳ ହେଇଯିବ ବୁଝିପାରିଲେ?
ଆଜ୍ଞା ଆଜ୍ଞା, ସେ ଆଜିକାଲି ଯେମିତି ରୋଗ ମାତିଲାଣି
ହଁ ବୁଝିପାରିଲେ ତ? ଆଉ ଗୋଟେ କାମ କରନ୍ତୁ, ଆମ କ୍ୟାଲସିୟମ୍ ଭିଟାମିନ୍ ଏଇ ତ ଫଳ ପନିପରିବା ଖାଆନ୍ତୁ। ଆଉ ବାରିରେ ଲଗେଇଥିବା ଜିନିଷ ଗୁଡ଼ା ଖାଆନ୍ତୁ ଆଣିକି, ବୁଝିପାରିଲେ? କଞ୍ଚା ଜିନିଷ ଇଏ ଏମିତି ଖାଆନ୍ତୁ ବୁଝିପାରିଲେ, ଏ ପଖାଳ ସବୁବେଳେ ଏନା ଟିକେ ଖାଆନ୍ତୁ ନାହିଁ ବୁଝିପାରିଲେ?
ଆଜ୍ଞା ଆଜ୍ଞା।
ହଁ ଏଇନ ତ ରୋଗ ହଁ କୁହନ୍ତୁ?
ଏ ଯୋଉ ଚୁଟି ଫୁଟି ଉପୁଡିଚି ଜୋରେ କଣ କରିବା?
ଓ ହୋ ଚୁଟି ଫୁଟିବା ଉପରେ ଆମର ଗୋଟେ କାମ କରନ୍ତୁ, ଆପଣ ଚୁଟି ପୁଟି ଉପୁଛି ଚୁଟି ଗୁଡାକ ବହୁତ ବଡ ମାତ୍ରାରେ ରଖନ୍ତୁ ନାହିଁ। ଛୋଟ ରଖନ୍ତୁ ଆଉ ଏଇ ଯେଉଁ ଯାବତୀୟ କେମିକାଲ ରାସାୟନିକ ଏ ଯୋଉ ସାବୁନ ଫାବୁନ ଆସୁଛି ଏତେ ମୁଣ୍ଡରେ ମାରନ୍ତୁ ନାହିଁ। ଆପଣଙ୍କ ଯୋଉ କୋ ପୁରୁଣା ଯେଉଁ ପୂର୍ବବସ ଯେଉଁ ତେଲ ବ୍ୟବହାର କରନ୍ତି। ଜଡ଼ା ତେଲ, ସୋରିଷ ତେଲ, କିଛି ମାତ୍ରାରେ ଲଗାନ୍ତୁ, ବୁଝିପାରିଲେ? ଆପଣ ସେଇ ଗୁରାକ ଲଗାଉନାହାନ୍ତି ସାମ୍ପ ଇଏ ରା ସାନ୍ୟ ଜିନିଷ ବ୍ୟବହାର କରିଚନ୍ତି। ତା ଭିତରେ ସବୁ ଅଛି ନା ବୋହୁତ ମୁଣ୍ଡ ଚୁଟି ଝଡିବାର କାରଣ ବୁଝିପାରିଲେ।
ଆଜ୍ଞା ଆଉ ସେ ସୋରିଷ ତଲେକୁ ଫୁଟେଇକି ମୁଁ ଲଗଉଚି, ବୁଝିଲେ କି? ସୋରିଷ ତେଲକୁ ଟିକେ ଗମ୍ ଗରମ କରିକି ଲଗଉଚି ଏବେ।
ଆଉ ଭଲ କଟା ଆପଣଙ୍କୁ କିଏ କହିଥିଲେ ନା ଆପଣ ଜାଣିଲେ ସରିଷ ତେଲ ତେଲ ଜାତୀୟ ଜିନିଷ ଲଗେଇଲେ ଚୁ ମଜବୁତ୍ ରହିବ, ଆଉ ଉପୁରିବନି।
ଜେଜେ ମୁଁ ଜେଜେ କହିଲି ତ କହିଲେ କି ଯାହା ଛୁଟି ଉପୁରୁଚି ଆ ସୋରିଷ ତେଲକୁ ଟିକେ ଗରମ କରି ଲଗା, ମୁଁ ଗରମ କରିକି ଏଇ ଆଜି ତ ଲଗେଇଚି ଆଉ।
ହଁ ହଁ ହଁ ସବୁବେଳେ ଲଗାନ୍ତୁ। ଆଜି ନୁହଁ ସବୁବେଳେ ଲଗାନ୍ତୁ ଏବେ ଆଉ ସବୁ ସ ସାବୁନ ସାମ୍ପକୁ ମାନେ ଇଏ କରନ୍ତୁ, ବର୍ଜିତ କରନ୍ତୁ ବୁଝିପାଇଲେ।
ଆଜ୍ଞା ଆଜ୍ଞା ସେ ସାବୁନ ସାମ୍ପ ଲଗେଇକି ସେମତି ହଉଚି ସାବୁନ ଯେତେବେଳେ ମୁଁ ଲଗଉଚି ସେ ସାବୁନରେ ବୋହୁତ ଚୁଟି ଲାଗିଯାଉଚି।
ନାଇଁ ନାଇଁ ନାଇଁ ନାଇଁ ନା ଯେତେବେଳେ ଝାଡୁଛି ଆପଣଙ୍କ ମନ କଣ ହେଇଯାଉଚି। ନା ଛତୁସ୍ ନୂଆନୂଆ ଆମ୍ବ। ବୟସ ଅନୁସାରେ ଚୁଟି ଉପୁଡ଼ିଲେ ଚଳିବ, ଆଉ ଯଦି ବି ବୟସ ଅନୁସାରେ ବହୁତ ମାତ୍ରାରେ ଉଠିବ ନିଜକୁ ବି ଭଲ ଲାଗିବ ନାହିଁ, ବୁଝିପାରିଲେ ତ? ଆଉ ଆପଣଙ୍କର ବି ଦେହ ହାତ ବି ଖରାପ୍ ରହୁଚି। ଆପଣ ଗୋଟେ କାମ କରନ୍ତୁ ସକାଳେ ଏକ୍ସରସାଇଜ କି ବ୍ୟାୟାମ କରନ୍ତୁ ବୁଝିପାରିଲୁ। ଦେହ ଫୁଟି ରହିବ ମନୋବଳ ବି ଶକ୍ତ ରହିବ। ଆଉ ସକାଳୁ କିଛି ସୋଲା ଫୋଲା ଭେଦେଇ ଖାଆନ୍ତୁ ବୁଝିପାରିଲେ। ଭିଟାମିନ୍ କିଛି ଦେହକୁ ମିଳିବ କଣ କହୁଛନ୍ତି।
ଆଜ୍ଞା ଆଜ୍ଞା ବାୟାମ୍ କରି କଣ ଖାଆନ୍ତି?
ଆୟାମ୍ କରି ସୋଲା ଜାତୀୟ ଛୋଟ ମାନେ କିଛି ହାଲକା ଜିନିଷ ସକାଳୁ ଆପଣ ହାଲକା ଖାଆନ୍ତୁ ତାପରେ ଟିକେ ହେବି ଜିନିଷ ଖାଆନ୍ତୁ। ମାନେ ସ କାଳୁ ପେଟ ଟା ଆଗେ ଥଣ୍ଡା ରଖନ୍ତୁ। ଥଣ୍ଡା ଜାତୀୟ ଖାଦ୍ୟ ଖାଆନ୍ତୁ ବୁଝିପାରିଲେ।
ଆଜ୍ଞା ଥଣ୍ଡା ପିଇଦେଲେ ଚଳିବ?
ନାଇଁ ନା-ନା-ନା-ନା-ନା-ନା-ନା-ନା। ଥଣ୍ଡା ଥଣ୍ଡାଟା ପେଟ ଆମର ଥଣ୍ଡା ଯୋଉ ଜିନିଷଟା ପା ଟିକେ ଥଣ୍ଡା ପେଟକୁ ଗରମ ବୁଝିପାରିଲେ ତ ତାକୁ ଯେତେ ଆଭାଡ କରିବ ସେତ ଭଲ ଦେହ ପାଇଁ ଭଲ ତା ଭିତରେ ବହୁତ ପରିମାଣର କଲର ଆଉ ଇଏ ଜିନିଷ ମିଶୁଚି। ଥଣ୍ଡା ଭଲ ନୁହଁ ଯିଦି କିଛି ଯଦି ସକାଳୁ ପିଇବାକୁ ଲେମ୍ବୁ ପାଣି ପିଅନ୍ତୁ।
ଆଜ୍ଞା ଆମର ଯୋଉଟା ଗୋଟେ ଆସେ ନଣ୍ଡା ବଗୁଲି ଯୋଉଟା ଗୋଟେ ମାନେ ମଞ୍ଜି ଟାଇପ୍ ର।
ହଁ-ହଁ- ଠିକ୍ କଥା କହିଲେ ତ ନଣ୍ଡା ବଗୁଲି ହଁ ସେଟା ବି ଭଲ କଥା। ସେଇଟା ବି ପେଟ ଭଲ ଥଣ୍ଡା କରେ ପୂର୍ବ କାଳ ପୁରୁଷରେ ପିଉଥିଲେ ତାକୁ ଯେତେବେଳେ ଏଇ ଥଣ୍ଡା ଫଣ୍ଡା କିଛି ନଥିଲା ସେତେବେଳେ ସେଇ ସେ ନାଣ୍ଡି ବଗୁଲି ପିଉଥିଲେ ନାଣ୍ଡାର ନାନ୍ଦ ବଗୁଲି ତାକୁୁହନ୍ତି।
ହୁଁ ସେ ନାଡି ହୁଁ।
ଓହୋ ଆପଣ ପିଉଚନ୍ତି କି?
ହୁଁ ସେଇଟାକୁ ଆଣି ଫିଉଚିବା। ସେ ପାଣି ରେ ଭେଦେଇ ଦଉଚି କାଲି ସକାଳୁଠି ଫୁଲି ଯାଉଚି ବୁଝିଲେ।
ହଁ।
ମୁଁ ରାତିରେ ଭେଦେ ଦେଲେ କାଲି ସକାଳୁ ଫୁଲି ଯାଉଛି ତାପରେ ତାକୁ ଫିଉଛି।
ହଁ-ହଁ- ସେଇଟା ପିଅନ୍ତୁ ସେଇଟା ସେଟା ପିଇଲେ ମାନେ କଣ ହବ କହିଲେ? ପିଇଲେ ପେଟ ଥଣ୍ଡା ରହିବ ପେଟ ସଫା ରହିବ ଯାହାବି ରାତିରେ ଖାଇଥିବେ। ପେଟକୁ ପୁରା ବସେଇକି ରଖିବ ମାନେ ଆମ ଯେମିତି ଆମର ସ ସକାଳୁ ଯୋଉ ଯାଉଛନ୍ତି ପୁଲେ ଏତିକି ଆମର। ନିତ୍ୟ କାମ ବି ଭଲ ଭାବରେ ଆପଣଙ୍କ ଯିବ ଦିନଟି ବୁଝିପାରିଲେ।
ହୁଁ ହୁଁ ଆଉ ଆମର ଭୁଶି ପିଇଲେ କୁଆଡେ ପେଟ ଭଲ ହଉଚି।
ହଁ ହଁ ଭୁଶି ପିଇଲେ ପେଟ ଭଲହୁଏ।
ହୁଁ ଭୁସି କୁ ସାଧା କହିଲେ କି ଭୁସି ପିବାକୁ।
ଓହୋ ଭୁଷି।
ଆପଣ କେମିତି ଲାଗୁଛି ଆପଣ କେମିତି ଲାଗୁଚି।
ହଁ ଭୁଷି ବି ପିଏ ମୁଁ। ଭୁସି ପିଏ ଏଇନା ଟିକେ ପିଇଲେନି ଟିକେ ଥଣ୍ଡା ଫଣ୍ଡା ଟିକେ ହେଲା ତ ଦେହକୁ ଆଉ ଭୁସି ଫୁସି ପିଇଲିନି ବୁଝିପାରିଲେ।
ଥଣ୍ଡା ଛାଡ଼ିିଲାନି ନା ଛାଡ଼ିିନି।
ନାଇଁ ଥଣ୍ଡା ଛାଡିିନି ଔଷଧ ଏଇ ବଜାରକୁ ଯାଇକି ଔଷଧ ଆଣିଥିଲି। ଖାଇଛି ଆଉ ଆସେ ଧୀରେ ଧୀରେ କମୁଛି ଆଉ। ଏଇବେ ଆଜି ଦେହ ଟ ଟିକେ ଭଲ ଲାଗିଲାନି ବୋଲି ଗାଧେଇନି। ପେଟରେ ଖାଲି ପେଟ କାଳେ ଗରମ ହେଇଯିବ ବୋଲି ପେଟରେ ପାଣି ଦେଇଥିଲି ଆଉ। ବୁଝିପାରିଲେ।
ଆଉ ତାହେଲେ ଏଥର ଗୋଟେ କାମ କରିବା ସକାଳୁ ଲାଇଟଲି ଖାଇବା ଖାଇବା। ହାଲକା ଖାଦ୍ୟ ସକାଳୁ ଖାଇବା।
ଖାଇବ ତାପରେ ଯାଇ ଟିକେ ହେଭି ଖାଇବା, ତାପରେ ମିଡିୟମ ଖାଦ୍ୟ ଖାଇବା ରାତି ପୁରା ହାଲକା ଖାଦ୍ୟ। ବୁଝିପାଇଲୁ?
ହୁଁ।
ପେଟ ବି ଠିକ ରହିବ ଦେହ ବି ସୁସ୍ଥ ଆଉ ପନି ପନିପରିବା ଭଲସେ ଖାଇବା ବାହାର ଜିନିଷ କିଣିକି ଖାଇବାନି। ହୋଟେଲ ଫୋଟେଲ ଯୋଉ ଆସେ ତେଲ ଜିନିଷ କିଛି ଖାଇବାନି ଯହା ଯେତେ ଆମେ ସବୁ ଆଭଏ୍ଡ଼ କରିବା ବୁଝିପାରିଲେ?
ଆଚ୍ଛା ଆଚ୍ଛା ଏମିତି।
ହୁଁ।
ଆଉ ଆ ଆଜ୍ଞା ଆଜ୍ଞା ଏଥର ସେଆ କରି ଖାଇବା ଆଉ। ନ ଖାଇଲେ ଆଉ
ତତେ ବି ଆମର ଆପଣ ବିନ୍ଧା ପିନ୍ଧା ସବୁ ଭଲ ହେଇଯିବ ଆସ୍ତେ ଆସ୍ତେ ଧୀରେ ଧୀରେ କମିିବ ଭିଟାମିନ ର ଆଉ ଅଭାବ ରହିବନି ଆପଣଙ୍କ ଦେହରେ ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା।
ଓ ହଉ ଆପଣ ମନ କରି ଖାଇବେ ଆଉ ଡ-ଡକ୍ଟର ଯାହା ପ ପରାମର୍ଶ କରିଛନ୍ତି ସେ ଅନୁସାରେ ମେଡ଼ିସିନ ଖାଇବେ ଆଉ। ଔଷଧ, ହଉ ହଉ ମୁଁ ଏବେ ରଖୁଛି।
ଆଜ୍ଞା ଆଜ୍ଞା ହଉ।
ଆଉ ମୁଁ କରିଥିଲି ନା?